ଗୁଡ଼
ଗୁଡ଼୍ ମର୍ନିଂ ଭେରି ଗୁଡ଼୍ ମର୍ନିଙ୍ଗ।
କଣ କରୁଥିଲ କି?
ଏଇ ରୋଷେଇ ବସେଇଥିନି ଭାତ ଏପଟେ ଚୁଲିରେ ରୋଷେଇ ବସେଇଚି ଆଉ ଏ ଏପଟେ ତା ବାପାଙ୍କୁ ଖାଇବାକୁ ଦେଇଚି।
ଆ ହଉ ହଉ ସକାଳୁ ତାହେଲେ ଏତେ କାମ ଆଗେଇ ଗଲାଣି ଆଉ
ହଁ ଠାକୁର ପୂଜା କରିବି କଣ କାମ ଅଛି ଅନ୍ୟାନ୍ୟ ହଁ ମ ପୁଅ ଆଜି ଯିବ ତ ବାହାରକୁ ସେଇ ପାଇଁ
ପକିଁଙ୍ଗ କରିବ ନା କରିସାରିଲଣି?
ନାଇଁ ସବୁ ଯୋଗାଡ଼ କରି ଥୋଇଛି ଆସିନି ଏଇଡେ କରିବି ଆଉ।
ଅହୋ ଅହୋ ଆଜି ବୋଧେ ମନ ଭଲ ନଥିବ କେତେବେଳକୁ ଯିବେ ପୁଅ?
ପୁଅ ଯିବେ ଚାରିଟା ବେଳକୁ।
ନା ଚାରିଟା ବେଳକୁ ତ ଆଉ ହୋଉ ଖାଇ ପିି କିନା ଆରାମରେ ଯିବେ ଆଉ। ଓ ହ କୋଉଠି କୋଉଠି ଯିବେ?
ଖଡ଼ଗପୁରୁ
ଖଡ଼ଗପୁରୁ ଏଇଠୁ ଯାଜପୁର ପର୍ଯ୍ୟନ୍ତ ପୁଣି କେହି ଯିବେ ଛାଡ଼ିବାକୁ ବ
ଏଠୁ ବସରେ ପଳେଇବ।
ହଁ ହଁ ଆ ହଉ ହଉ। ଆଉ କଣ ଆଉ ରଥଯାତ୍ରା ପାଇଁ କୁଆଡ଼େ ଯିବା ପାଇଁ ଭାବିଛ ନା କଣ ରଥଯାତ୍ରା ତ ଆସୁଚି?
ରଥଯାତ୍ରା ଗାଁ ରଥଯାତ୍ରା ତ ପାଖରେ ଦେଖିବା ନହେଲେ କୋଉଠି ଦୁରିଆକୁ ଯିବା ଯଦି ପ୍ରୋଗ୍ରାମ ତି କରିବେ।
ହଁ ହଁ ଆଉ ଦେହପା ଟିକେ ସିନା ଭଲ ଲାଗିଲେ କୁଆଡ଼େ ଟିକେ ଯିବାକୁ ଇଚ୍ଛା ହବ ନାଇଁ କି?
ତ
ହଁ ହଁ ଆଜି ତ ଭଲ ବାର ଆଜି କଣ ଆମିଷ ରୋଷେଇ
ଯାଇଚନ୍ତି ବାବୁ ଆଣିବାକୁ
ହଁ ସେଇଆ ତ ଆମିଷ ବାରରେ ତ ସେଇଟା ଗୋଟେ ଅପେକ୍ଷା ହଉ ନା କି? କି ଅ ହଁ। ଆଉ କଣ ଆ ରୋଷେଇ ଆଉ କଣ ଯୋଉ ଅଲଗା ଧନ୍ଦା ସବୁ କଣ ଅଛି ନା ନାଇଁ ଆଜି କିଛି ଏମିତି ନାଇଁ?
ହଁ ଗାଈ ଗୋରୁ ଧନ୍ଦା ଏଣେ ଗଛପତ୍ର ଲନ୍ଦା ଏଇ ଚାରିଆଡୁ ଚାରିଆଡୁ ସବୁ ଧନ୍ଦା ତ ଅଛି। ହ ଆଉ
ଆ ହଁ ଆ ଯେ ଗୋଟେ ପୁଅ ଗୋଟେ ଝିଅ ନାଇଁ କି?
ହଁ ଆମ ଫାମିଲିରେ ଆମେ ତିନି ଜଣ। ହଁ ଝିଅଟିକୁ ତ ବାହା କରିଦେଇଚୁ ଗାଁ ରେ ଆଉ ପୁଅଟିଏ ବାହା ହେଇନି ଆଉ।
ଭଲ ଆଉ ଆଉ ଗାଁ ରେ କରିଦେଇଚ ଭଲ ଆଉ। ଝିଅରେ ସବୁ ଭଲ ନା? ହଁ ହୋଉ। ଆ ନାତି ନାତୁଣୀ?
ନାତି ନାତୁଣୀ ନାତି ଟିଏ ନାତୁଣୀ ଟିଏ। ହୁଁ ତାଙ୍କର ଜଏଣ୍ଟ ଝିଅର ନା ପୁଅ ଟିଏ ଝିଅଟିଏ ଆଉ ଆଜି ସାନ ଝିଅର କିଛି ହେଇନି ମଞ୍ଝିଆର ପୁଅଟିଏ ନାତିଟିଏ ଆଉ।
ହଁ ଯାହା ହଉ ହଁ। ଆଉ ତମ ଭାଗ୍ୟବାନ ନାତି ନାତୁଣୀ ଯାହା ହଉ ମୋର ବି ତ ସେମିତି ନାତି ନାତୁଣୀ। ତାଙ୍କ ସହିତ ଗୋଟେ ଅଲଗା ଖୁସି ନାଇଁ କି ନାତି ନାତିଣୀ ହେଲେ ଗୋଟେ ଅଲଗା ଖୁସି। ହଁ ପୁଅ ଝିଅ ହେଲେ ସେ ଗୋଟେ ପ୍ରକାର ଖୁସି ନାତି ନତୁଣୀ ହେଲେ ସେ ଗୋଟେ ପ୍ରକାର ଖୁସି। ଏଇଟା ଗୋଟେ ହଁ ମଣିଷ ଜୀବନରେ ଆଉ କଣ ଅଛି।
ହଁ।
ହଁ।
ଆଉ ତମର ରଥଯାତ୍ରା ପ୍ରୋଗ୍ରାମ କୁଆଡ଼େ କଲଣି ଯିବା ପାଇଁ ନା ନାଇଁ?
କି ଯୋଉ ଯିବାକୁ ତ ମୁଁ ରଥଯାତ୍ରା ଏମିତି ଦୂରକୁ କୁଆଡ଼େ ଯାଏନି ଏଇ ଯୋଉ ଯାଆନ୍ତି ସବୁ ପୁରୀ କି ଯୁଆଡ଼େ ଯାଆନ୍ତୁ ମୁଁ କୁଆଡ଼େ ସେ ଏମିତି ଯାଏନି। ଗାଁରେ ତ ରଥଯାତ୍ରା ହବ ଦେଖିବି କିନ୍ତୁ ଏ ଛୋଟ ଛୁଆ ଆଉ ଏକୁଟିଆ କଣ ଯିବି ନାତି ନାତୁଣୀ ଯୋଡିଏ ଅଛନ୍ତି ଯୁଆଡେ ଯାଉଚୁ ସାଙ୍ଗ ହେକି ଯାଉ। ଯ ରଥଯାତ୍ରା ଗହଳିରେ ଛୁଆଙ୍କୁ ନେଇକି କୁଆଡେ ଯାଇହବନି। ଅଲଗା ଟାଇମିରେ ବରଂ ଯାଇକି ବୁଲାବୁଲି କରିକି ଦେଖିକି ଆସି
ହଁ ହଁ ଅଲଗା ଯିବାଟା ଠିକ ଏ ଯୋଉ ଗହଳି ଚହଳି ରେ ଛୋଟ ଛୁଆଙ୍କୁ ଧରିକି ଜିବାଟା ବାଟା ଠିକ୍ ନୁହେଁ।
ହୁଁ। ହଁ ଆଉ କଣ ସବୁ କରିବାକୁ ଭଲ ଏ ତ ଆସିଲାଣି ତାଳ ସିଝିନି। ତାଳ ପିଠା କରିବାକୁ ଭଲ ପାଆନ୍ତି ନା ନାଇଁ?
ତାଳ ପିଠା ତ ଆମ ଶାଶୁ ଯିଏ ବହୁତ ପୋଡ ପିଠା କରନ୍ତି। ଆଉ ସେଇ ତାଳ ପିଠାରେ ଚକୁଳି ପିଠା କରନ୍ତି ଆଉ ହଉଛି ଢେର୍ ତାଳ ପିଠାାରେ ବହୁତ ଆମର ଭେରାଇଟି ହୁଏ। ଖଞ୍ଜା ପାଖରେ ଥିନୁ ଚାରି ପାଞ୍ଚ ଘର ଆମେ ଏଖାଠି ଥିଲୁ ସେଠି ଯଏଣ୍ଟ ଇଏରେ ଏବେ ସିନା ଜଣି ଜଣି କିିଆ ହେଇଗଲୁଣି ନହେଲେ ସେ କରିକି ବହୁତ କୁଲା କୁଲା କଲେ ସେ ଧରି ବାଟନ୍ତି ପକଡି ବହେ କରନ୍ତି ସେ ତାଳ ଶୁଆଁଳି ପିଠା ନାଖେ କରନ୍ତି ଦୁନିଆ ଭେରାଇଟି ପ୍ରକାର ପିଠା କରନ୍ତି।
ହଁ ଆଗକାଳିଆ ଲୋକମାନେ କରନ୍ତି ଯେ ତାଙ୍କ କରିବା ଖଟଣୀ ଆମେ କରିପାରିବା
କରିପାରିବାନି ସେଇଠି ହିମ ଦସ୍ତାରେ ସେ କୁଟିକି କରିବେ ଦି ମାଣେ ତିନି ମାଣେ ଲେଖା ଚାଉଳ ହେମ ଦସ୍ତା ରେ କୁଟିବେ ତାଳ କୁଲେନେଖା କଷିକି ରାମ୍ପିକି କରନ୍ତି।
ସେୟା ବା ସେ ଯୋଉ କରୁଥିଲେ ଆମେ ଆଉ ସେମିତି କରିପାରିବାକି?
ମୁଁ ତ ଗୋଟେ ଜୋଡେ ହଣା ରାମ୍ପିଲା ବେଳକୁ ମୋ ହାତ ବିନ୍ଧା ହବ ମୁଁ ଏତେ ମୁତ କରିପାରେନି ଏ ସହଜେ
ହଁ ହଁ ପୁରୁଣା କାଳିଆ ଲୋକମାନଙ୍କ
ସିଏ କରିକି ତିନି ଚାରି ଘରକୁ ବାଣ୍ଟନ୍ତି। ତିରିସେ ସମସ୍ତେ ସାଙ୍ଗସାଥି ହେଇକି ହେଠେ ଏଖାଠିଥିଲୁ ନା ସବୁ ଖାଇଵା ପିଇବା କର।
ହଁ ସେତେବେଳେ ପା କହୁଛି ସେମାନେ ବହୁତ ବହୁତ କରନ୍ତି ବାଣ୍ଟନ୍ତି ପର୍ବପର୍ବାଣୀରେ। ଆଜ କାଲି ଆମେ ଅଳ୍ପ ଟିକେ ଟିକେ ବି ତାପରେ ସହଜେ ଗ୍ୟାସ ଚୁଲି ସମସ୍ତଙ୍କର ଘରେ ଘରେ ହେଇଗଲାଣି ସେଥିରେ ଆଉ କରିକି ଏତେ ବଣ୍ଟା ବଣ୍ଟି କରିବାଟା ତ ସମ୍ଭବ ନୁହୁଁ ନିଜ ପାଇଁ ତ କଲା ବେଳକୁ ତ ସମ୍ଭବ ନୁହୁଁ। ଆଉ ବି ଆଉ ଆଜିକାଲି ଆଉ ଏତେ ପରିଶ୍ରମ କରିବାକୁ କେହି ଭଲ ପାଉନାହାନ୍ତି। ସହଜରେ କେମିତି କୋଉ କାମଟା ହେଇଯିବ ସେଇଟା ଗୋଟେ ସମସ୍ତଙ୍କର ଚିନ୍ତାଧାରା ନାଇଁ କି?
ପିଠା କରିକି ପୋଡ ପିଠା ଦିଅନ୍ତି ପକୁଡ଼ି କରିକି ଦିଅନ୍ତ ଏବେ ଝୁରୁଚନ୍ତି। ସେତେବେଳେ ଯୋଉ ଇଏ ଥିଲା ଜଏଣ୍ଟ୍ ଫାମିଲ୍ ରେ
ଆ ସେଇଆପା ସେ ଆଉ କଣ ସବୁ ବେଳେ ସବୁଟା ହେଇପାରିବ କି?
ନାଁ।
ହେଇ ପାରିବନି ଆଉ ବରଂ ଆଉ କଣ ମୁଁ ଯୋଉ ଆଁ ଘରେ ଅ କଣ ସବୁ ଆଉ ଆଉ ତ କେହି ନାହାନ୍ତି। ଆମ୍ବ ପୁଅ ତ ପଳେଇବେ ଆଜି ଘର ଫାଙ୍କା ଫାଙ୍କା ଆଉ।
ହେଲେ ବି ତାଙ୍କ ସାଙ୍ଗେ କଥା ହଉଥିଲି ଦୁଃଖ ସୁଖ। ପଡିଛି ଯେ ସେଇଥିପାଇଁ
ଅ ହ କଣ କରିବା ମଣିଷରେ ତ ସେମିତି ଦୁଃଖ ସୁ ସୁଖ ସବୁ ଲାଗ
ହଁ।
ନଣନ୍ଦ ସବୁ ପାଖେରେ ପାଖେରେ ନଣନ୍ଦ ମାନେ ପାଖେରେ ପାଖେରେ? ହାଲୋ।
କମ୍ କମ୍ ବାଟ ଦି କିଲୋ ତିନି କିଲୋମିଟର ଲେଖା ହବ।
ହଁ ଇଏ ତ ସହଜେ ଜଣେ ପାଖାପାଖିରେ କ କରିଛନ୍ତି ବନ୍ଧୁ ଭଲ କରିଛନ୍ତି କୁଆଡ଼େ କେତେ ଯାଇ ଆସି ପାରିବେନି ନା।
ନାଇଁ ଇଏ ଭାଇ ଗୋଟିଏ କୁ ଭଉଣୀ ତାଙ୍କର ଯୁଡି଼ଏ ଆଉ ହଉଛି ତ କମ୍ କମ୍ ବାଟରେ ଦେଇଛନ୍ତି ଆଉ ପାଞ୍ଚ ସାତ କିଲୋମିଟର ଦୂର ହବ ବୋଧେ ଆଉ।
ଆ ହଁ ଭଲ କରିଛ ଆଉ ଯିବା ଆସିବା କରିବାକୁ ସୁବିଧା ଭଲ କରି ଜାଣିବା ପାଇଁ ସୁବିଧା ଝିଅକୁ ବି ପାଖରେ ଦେଇଚ। ତମର ଆଉ ବେଶୀ ଦୂରକୁ କୁଆଡ଼େ ଯିବାକୁ ପଡ଼ିବନି। ହଁ ଭଲ କରିଛ ଯେତେବେଳେ ଇଚ୍ଛା ଟିକେ ଯାଇକି ବୁଲିକି ଦେଖି ଆସି ପାରିବ ହେଲା ନାଇଁ କି। ଅହ ହଁ ସେଇ ଭଲ ମନ୍ଦ ବି ଜାଣି ପାରିବ ଯାଇପାରେ କି ନପାରିବ ସବୁ ଭଲ ମନ୍ଦ ବି ଜାଣିପାରିବ।
ହୁଁ।
ହଁ ଆମର ଏଇ ଯୋଉ ନାଁ ଆମର ସବୁ ବନ୍ଧୁ ଦୁରିଆ ଦୁରିଆ ସବୁ। ବନ୍ଧୁବାନ୍ଧବ ସବୁ ଦୂର ଦୂର ବାଟ ଦୂର ଦୂର ବା ତ ତେଣୁ ଯୋଗାଯୋଗ ବେଶୀ କରିହୁଏନି କେତେବେଳେ ସୁବିଧା ହେଲେ କିଏ କାହା ପାଖକୁ ଗଲା। ବାପଘର ବି ଦୂର ସବୁ ଦୂର ଆଉ। ଆଉ ଏପଟେ କେବେ ଯାଇଛନ୍ତି କେଉଁଝର, ଘଟଗାଁ ତାରିଣୀ ମନ୍ଦିର, ବୁଲି ଯାଇଛନ୍ତି? ହ୍ୟାଲୋ। ମୁଁ କହିଲି ବିରଜା, ତାରିଣୀ ଏଇରା ସବୁ ବୁଲାବୁଲି
ବୀର ଦେଖିଛି ତାରିଣୀ ମାଆଙ୍କ ଜନ୍ମ ପୀଠ ଦେଖିଛି ବିରଜା ମା ମନ୍ଦିରରେ ବି
ନାଁ ମୁଁ ବିରଜା ମନ୍ଦିର ଯାଇପାରିନି ଭଲ ଯାଇପାରୁନି ଏଇ ପାଖରେ କିନ୍ତୁ ଯାଇ ହଉନି‌। ଦେଖିବା କେତେବେଳେ ସୁବିଧା ଦେଖିକି ଯିବା ଆଉ ଯିବା ଦେଖିବା କେତେବେଳେ ଟିକେ ନା ଯିବ ବୋଲି ତ ଯାଇ ହଉନି ଆଉ ସବୁବେଳେ ତ ଜଞ୍ଜାଳ ବଢ଼ୁଛି ଜଞ୍ଜାଳ ଭିତ୍ ଭିତରେ ଯିବା ଯିବା ହେଇକିରି ଯାଇ ହଉନି ତାର ଗୋଟେ ଡୋରି ନ ଡା ଡ଼ାକିଲେ ବି ତମେ କୁଆଡ଼େ ଯାଇପାରିବନି ଭାବୁଥିବ ଯିବି ବୋଲି ହେଲେ ତମେ ଯାଇପାରିନଥିବ। ସେଇଭଳିଆ ହଉଛି ଆଉ
ହୁଁ ହୁଁ। କଥା ଗୁରା କଟି କଟି ଯାଉଛି ନେଟୱାର୍କ ପାଉନି ବୋଧେ ଆ ଟିକେ ଟିକେ ନେଟୱାର୍କ କୁ ଯାଆନ୍ତୁ କଥା ଠିକ୍ ସେ ଶୁଭୁନି ହଁ। ଶୁଭୁନି ଟିକେ ବେଳେ ବେଳେ କଟି କଟି ଯାଉଛି କଥା ଗୁରା ଆଉ ଆଉ ବର୍ଷା ତ ଜୋର୍ ହଉଥିଲା କାଲିଠୁ ବର୍ଷା ଟିକେ ନାହିଁ। ଆ ଲାଇନ୍ କଟିକି ଯାଇଥିଲା। ହଁ ଲାଇନ୍ ଆସିଛି ଲାଇନ୍ ଦି ଦିନ ହଇରାଣ କରିଥିଲା ଏବେ ଲାଇନ୍ ଠିକ୍ ଅଛି। ଆଉ ଲାଇନ୍ ରେ କିଛି ଅସୁବିଧା ନାହିଁ ଆଉ କଣ ଭାତ ରୋଷେଇ କରିକି ତୁ
ନାଇଁ ଭାତ ଚୁଲି ରେ ବସିଛି ଚୁଲିରେ ଭାତ ବସିଛି ସେଠି ହଉଛି ଯାଇଛନ୍ତି ଆଣିବା ତାକୁ ଆଉ ଟିକେ ଭଜା କରିଦେଇଛି।
ହଁ। ଆଣିଲେ ତାକୁ ଫୁଣି ଯାହା କରିବେ ଆଉ ହଁ ଏକୁଟିଆ ଲୋକ ଗୋଟି ଗୋଟି କଲାଅଳୁକୁ ଅ ହଇରାଣ ଟିକେ ହୋଉଥିବେ ଆଉ। ପୁଅର ବାହାଘର କରିବେ ନା କଣ?
ପୁଅ ବାହାଘର ପପ୍ ଚାଲ ଅଛି ଯେ ଦିଇ ତିନିଟା ଜେଗା ଜାଥିଲା ଟିକେ ମନୋନୀତ ହେଲାନି। ଗୋଟିକିଆ ବୋହୁ କରମି ଟିକେ ଦେଖିକି ବାଗ ସାଗରେ କରିବା ଆଉ।
ହଁ ହଁ ଦେଖି ଚାହିଁକି କରିବେ ତାପରେ ଆଜିକାଲି ଆଉ ଦେଖି ଚାହିଁକି କର ଯାହା କର ଯାହା ଭାଗ୍ୟରେ ଥିବ କଣ କରିବାର କିନ୍ତୁ ଯାହାହଲେ ଟିକେ ଦେଖିକି ନ କଲେ ବି ଭଲ ଲାଗିବନି। ଯୋଉଠି ପାଇଲେ ସେଠି ବି କରିବାକୁ ଭଲ ଲାଗିବନି ହଁ। ତେଣିକି ଯୋଗ ଭାଗ୍ୟରେ ଯାହା ଥିବ ଆଉ।
ଥିବ ହଁ ଯୋଗ ଯାଗ କଥା।
ସବୁ ଧନ୍ଦା ସରିଲା ଝିଅ ତ ବାହାଘର କରି ସାରିଲା ଆଉ ପୁଅ ତ ରୋଜଗାର କରିକି ଜେ ଚାକିରି କିରୀ କଲେଣି ବାହାଘର କରିଦେଲେ କାମ ସରିବ ଆଉ କଣ ତାଙ୍କ ସଂସାର ସିଏ ଦେଖ ଦେଖିବେ ଆଉ ହଁ। ଆଉ କଣ କରିବା। ଆମେ ଆମେ ତାଙ୍କୁ ଜନ୍ମ ଦେଇଚେ କର୍ମ ଦେଇନେ। କି ଭାଗ୍ୟ ବି ଦେଇନେ। ଆମେ ତପସ୍ୟା କରି କିରି ଯାହା ଯୋଗ ଥିବ ସେଇଆ ହବ ଆଉ କଣ କରିବା।
ତାଙ୍କ ଭାଗ୍ୟରେ ଯାହା ଥିବ। ଆମେ ଯୋଗ କର୍ମକର୍ତ୍ତା ଆମେ କର୍ମ କରିବା ଚାଲିବା ହେଣୁକୁ ଭଗବାନଙ୍କ ଉପ ଉପରେ ଛାଡ଼ିଦେବା ସିଏ ଯାହା କରିବା କଥା କରିବେ।
ହଁ କିଛି ନାହିଁ ମ ସେଇଟା ଭଗବାନ ଯାହା ପାଇଁ ଯାହାକୁ ଯ ସେଇଠି ହବ। ସେଇଆ ହିଁ ଭୋଗିବାକୁ ହବ ନହେଲେ ଆ ଅଁ ଆମେ ଖୋଜି ହୋଉଥିବା ଦେଖିଲା ବେଳକୁ ପାଖରେ ଯୋଉଠି ହେଲେ ଥିବ ଆମେ ଖୋଜି ହୋଉଥିବା କୋଉଠି ଗୋଟେ କୋଉଠି ଗୋଟେ ଏମିତି ଖୋଜି ହୋଉଥିବା। ଆଉ। ଏନ୍ତି ଆ ଦେଖେମ୍ୱା ହବ ଭଲ ଲୋକ ଯିଏ ତାଙ୍କୁ ଭଲ ମିଳିବେ। ଚିନ୍ତା କରନି ଭଲରେ ଭଲରେ ସବୁ ହେଇଯିବ। ସହଜେ ବି ଦେହ ପା ଭଲ ରହୁନି ସୁବିଧା ଦେଖିକି ଆର ବର୍ଷ ଆଡକୁ ଏବ ବର୍ଷ ତ ସରିଲା ସେ ଋତୁ ଆଉ ତ ବାହାଘର ଋତୁ ନାହିଁ ଦେଖି କି ସୁବିଧା ଆର ବର୍ଷ ଆଡ଼କୁ କରିଦେବେ ନହେଲେ ଆଉ।
ହଁ ହଁ।
ହୋଉ ହୋଉ ମା ଆଉ କେତେବେଳେ ଟିକେ ଲଗେଇବି କଥା ହେବା ଟିକେ ନା ଗୋଟେ କଲ୍ ଆସୁଚି ତ କଥା ହେବି ହୋଉ ରୋହୁଚି। ଛବିଶ ଜ ହୁଁ